ନମସ୍କାର ଭାଇ ନମସ୍କାର। ଭାଇ ଏତେ ଦିନ ପରେ ମନେ ପଇଲା।
ହଁ ଭାଇ କୋଉଠି?
ମୁଁ ଏଇ ଘରେ ଆଇଲିି ଆଉ।
ଓହୋ ହ ହୋ ଭୋଜ କହିକି ଏନା ଆଇଲ?
ହୁଁ।
ଆଉ କଣ ଭୋଜି ହେଇଥିଲା?
ଭୋଜି ହେଇଥିଲା ଭାତ ଡାଲି ଖଟା ଘାଣ୍ଟ ଆଉ ଚିକେନ୍ ଚିଲ୍ଲୀ ପକ୍ କଡା ଏମିତି ସବୁ ହେଇଥିଲା ଆଉ ଖରି।
ଅ ହ।
ଆଇସ୍କ୍ରିମ୍ ଗୁପଚୁପ୍ ଏଗୁରା ସବୁ କରିଥିଲେ ଆଉ।
ଆଁ ଆଁ ଆଉ ଦେହପା ସବୁ କେମିତି ଅଛି?
ଦେହ ପାଇଁ ଏଁ ଏଁ ସିଜିନ ଚେଞ୍ଜୁ ଏଇନା ଥଣ୍ଡା ଥଣ୍ଡା ଜର ହେଇଯାଉଛି ଆଉ
ଆ ହାଃ ଏଇନା ପାଗ ଟା ଟିକେ ଚେଞ୍ଜ ହେଲାଣି ଟିକେ ବର୍ଷା ହେଲାଣି ଜାଣିଲେ ନାଁ ବର୍ଷା ଆଇଲାଣି ବର୍ଷା ହଉ ଟିକେ ଚେଞ୍ଜ ହବ ଆଉ ଦେହ ଖରାପ ହବ ଆଉ ଆଉ ତମର ଫସଲ ଫସଲ ସବୁ କଣ କାମ ହେଲାଣି ଧାନ ଫାନ କାମ
ଧାନ କାମ ତ ବର୍ଷା ତ ଲାଗିକି ରହୁ ହଁ ଚାଷ ତ ଆମର ହଉଛି। ଏଁ ବିଲ ଫିଲ ସବୁ ଚାଷ ହଉଛି ଆମର
ହାଁ
ଆଉଁ ବର୍ଷା ଟିକେ ଜୋରେ ନାଦିକି ପକାନ୍ତା ହେଲେ ଏଇ ଯାଇକି ଚାଷ ବାସ କରନ୍ତୁ ବର୍ଷା ଟିକେ ଟିକେ ହଉଛି ଟିକେ ହଉନି ବର୍ଷା ଦିନେ ହେଲେ ଚାରି ପାଞ୍ଚ ଦିନ ଶୁଖିଲା ଖରା ହଉଛି ଆଉ ତା ଦେହରେ କେମିତି ଚାଷ କରିବୁ ଆମେ
ଏଇଟା ମୌସୁମୀ ଟା ଆସିଛି। ଜାଣିଲେ ନାଁ
ଆଜ୍ଞା ଆଜ୍ଞା।
ସେଇଠି ଏମିତି ଧୀରେ ଧୀରେ ଧୀରେ ଧୀରେ ହବ ବର୍ଷା ହବ ଆଉ ଆଗକୁ ହବ ଆଉ। ଆଉ ଆପଣ ଜାଣିଛନ୍ତି ନାଁ ଗୋଟେ ଯୋଉଁ ଆମର ଏଇଠି ଗୋଟେ ହେଇଛି ଜାଣିଛନ୍ତି। ନାଁ ଜାଣିନାହାନ୍ତି? ଆଁ। ଏଇ ଯୋଉଁ ଆମର ଯୋଉଁ କେସ୍ ଟା ହେଇଛି ଏଠି ଆପଣ ଜାଣିଛନ୍ତି ନାଁ ଜାଣିନାହାନ୍ତି ଆମର ସେଇ ଯୋଉଁ
ଆପଣ ଆପଣ ଆପଣ ଭାଇ ଆପଣଙ୍କ କଥା ଶୁଭାହେଉନି?
ହ୍ୟାଲୋ।
ହ୍ୟାଲୋ।
ଶୁଭା ଗଲା। ନାଇଁ ଇଏ ଟିକେ ନେଟୱାର୍କ ପ୍ରୋବ୍ଲେ ପ୍ରୋବ୍ଲେମ ରହୁଛି ତ ଟିକେ ଶୁଭା ଯାଉନଥିବ ଆଉ। ଜାଣିଲେ ନାଁ ଶୁଭିଲା ଠିଁକ ଏବେ ଏବେ ଏବେ ଠିଁକି ଏବେ ଠିଁକ ଶୁଭୁଛି ନାଁ ଶୁଭୁନି?
ହଁ ଏବେ ଠିକ୍ ଠାକ୍ ଶୁଭୁଛି।
ହାଁ ହାଁ ନାଇଁ ମୁଁ କହିଲି ଯୋଉଁ ଯଦି ମୁଁ କତେ ଯଉ ଆମ ବାହାଘର ତ ଜାଣିଥିବେ ବାହାଘର ଟା ହଉଛି ଗୋଟେ ପବିତ୍ର ବନ୍ଧନ ବୁଝିପାରୁଛନ୍ତି ନାଁ ନାଇଁ।
ଆଜ୍ଞା ଆଜ୍ଞା।
ଯୋଉଁମାନେ ସବୁ ବାହା ହଉଛନ୍ତି ମାନେ ସାତ ଜନ୍ମ ପାଇଁ ମାନେଏଁ ବନ୍ଧନରେ ବାନ୍ଧି ହଉଛନ୍ତି। ବାନ୍ଧି ହେଇକି ରହୁଛନ୍ତି। ଆମର ଯଦି ଏଁ ଗୋଟିଏ ପୁଅ ଗୋଟିଏ ଝିଅ କୁ ଭଲ ପାଉଛି ତାହେଲେ ତାକୁ ବାହା ହବାଟା ଠିକ ନାଁ ଠିଁକୀ ନୁହଁ?
ସେଇଟା ଠିକ୍।
ଠିଁକୀ ଯଦି ଝିଅ ଘର ଲୋକ ଯଦି ଜବରଦସ୍ତ କରୁଛନ୍ତି ବାହା ହେବାକୁ। ଝିଅ ଆକ୍ଚୁଆଲି କଣ କହିବା କଥା କି ଆମର ନହିଁ ମୁଁ ଗୋଟେ ପୁଅକୁ ଭଲ ପାଉଛି ମୁଁ ତାକୁ ବାହା ହେବି ବୋଲି।
ଆଜ୍ଞା।
ଏଇଟା କହିବା କଥା ଘରେ। ଘରେ ତେଣିକି ରାଜି ଯଦି ହେବେ କି ନହେବେ ସେଇଟା ଅଲଗା କଥା
ପଛେ ଦେଖାହବ
ପଛେ ଦେଖାଯିବ ନହେଲେ ପୁଅ କହିବା କଥା ନହେଲେ ପୁଅ ଘରେ କହିବା କଥା ବୁଝିପାରୁଛନ୍ତି ନାଁ ନାଇଁ?
ଆଜ୍ଞା।
ସେଇଟା କଣ ହେଇଛି କି ସିଏ ଆକ୍ଚୁଆଲି ଜଣକୁ ଭଲ ପାଇଛି।
ଆଜ୍ଞା
ଭଲ ପାଏ ଭଲ ପାଇବା ଫଳରେ ସିଏ ଆଉ ଘରେ କହିନାହିଁ। କହିନି ଯେମିତି ଘରେ ପଚାରିଲେ କହିଲେ। ଆରେ ମା ତୁ କୋଉଠି ଭଲ ପାଉଛୁ କିରେ? ସିଏ କହିଲା ନାହିଁ ତ ମୁଁ କେଉଁଠିକୁ ଭଲ ପାଉନି।
ମାନେ ଘରର ଡରରେ ସିଏ କହିନି କିଛି ଆଉ।
ଘର ଡରରେ କହିନି ଆଉ ଯଦି ଘର ଡରରେ କହିନି। ହେଲେ ଘର ବାଲା କଣ ବାହାଘର ଠିକ କରିଦେଲେ ବୁଝିପାରୁଛନ୍ତି ନାଇଁ। ସେ ଝିଅର ବାହାଘର ପୁରା ଠିକ୍ ହେଇଗଲା। ଯଦି ବାହାଘର ଠିକ୍ ହେଇଗଲା- ଝିଅ ପୁଅ ବାଲା ଘର ପଇସା ବାଲା ବୁଝିପାରୁନ୍ତ ନା ନାଇଁ ଝିଅ ଝିଅ ଆଚୁଆଲି ଝିଅ ଆଚୁଆଲି ଯାହାକୁ ଭଲ ପାଉଥିଲା ତା ସହିତ ବି ତାର ସମ୍ପର୍କ ଅଛି ଏବେ ମଧ୍ୟ ଅଛି ବୁଝିପାରୁଛନ୍ତି ନା ନାଇଁ।
ଆଜ୍ଞା ଆଜ୍ଞା
ହୁଁ ତାପରେ ଝିଅର ଜନ୍ମଦିନ ହେଲା। ଝିଅର ଜନ୍ମଦିନ ହେଲା ଯେମିତି ପୁଅ ଟା ତାକୁ ଭଲ ପାଉଛି ମାନ ତାକୁ ସରପ୍ରାଇଜ ଦବ ନା ନାଇଁ।
ଆଜ୍ଞା।
ତାଙ୍କ ସହିତ ମାନେ କିଛି ଗୋଟେ ମାନେ କହିଲା କି ଝିଅ କହିଲା କି ଚାଲ ଆମେ ବୁଲିବାକୁ ଯିବା।
ବୁଝିପାରୁଛନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା।
ମାନେ ଆପଣ ଜଣଙ୍କୁ ଭଲ ପାଉଛନ୍ତି।
ଆପଣ ଧର ଧର କହିବ ଧର ଆମେ ବୁଲିବାକୁ ଯିବା ଆପଣ ବୁଲିବାକୁ ମନା କରିପାରିବେ କି ଆଉ।
ଆଜ୍ଞା ଆଜ୍ଞା।
ମନା କରିପାରିବେନି ସେଇଆ ହେଇଛି ସେ ବୁଲିବାକୁ ଯାଇଛନ୍ତି ଯେତେବେଳେ ବୁଲିବାକୁ ଯାଇ ଛନ୍ତି ମାନେ ଝିଅ ଯାହାକୁ ଭଲ ପାଉଥିଲା
ଆଜ୍ଞା।
ଝିଅ ଯାହାକୁ ଭଲ ପାଉଥିଲା ତାକୁ ଡାକି ଦେଇଛି ଆଉ ଡାକି ଦେଇକି ସେଇ ଯୋଉ ପୁଅଟାକୁ ଯାହା ସହିତ ବାହାଘର ଠିକ୍ ହେଇଥିଲା ଦି ଜଣ ମିଶିକି ତାକୁ ମାରି ଦେଇଛନ୍ତି ଆଉ। ବୁଝିପାରୁଛନ୍ତି ନା ନାଇଁ? ହୁଁ।
ଓହୋ ଏବେକାର କେସ୍ ବୋଧେ ନାଇଁ?
ହଁ ହଁ ଏ
ହଁ ହଁ ଶୁଣିଥିଲି ଶୁଣିଥିଲି ଠିକ୍ ସେ ମନେ ନଥିଲା, କିନ୍ତୁ ଶୁଣିଥିଲି ଏବେକାର ପୁଅ ଗୋଟା ଡାକିକି ଆଣିକି ଆ ତା କୁ ମାରିକି ପୋତି ଦେଇଛି କୁଆଡେ ବା?
ନା ନା ସେଇଟା ସେଇଟା କଣ କହିଲେ ପାହାଡ ଉପରୁ ପେଲି ଦେଇଥିଲେ।
ଓ ପାହାଡ ଉପରୁ ପେଲି ଦେଇଛି ନାଇଁ?
ସେଇଟା ଜାଣିଥିବେ ମୁଁ ଆପଣ ଜାଣିଥିବେ ବୋଧେ ମେନ ଜିନିଷ ଟା।
ଜାଣିନାହାନ୍ତି ଜାଣିନାହାନ୍ତି ଜାଣି ଚନ୍ତ
ଆଜ୍ଞା ଆଜ୍ଞା ମୋର କିଛିଟା ଜାଣିଥିବି ଆପଣ ଯୋଉ କହିଲେ ମୁଁ ମାନେ ପୁରା ଜାଣିଲି ଆଉ।
ନା ନା ପୋତି ଦେଇଥିବା କଥା ସେଇଟା ବି ହେଇଥିଲା ସେଇଟା ବି ସେଇଟା ବି ହେଇଥିଲା ଯୋଉ ପୋତି ଦେବା କଥା କହୁଚନ୍ତି ସେଇଟା ବି ସେଇଟା ବି ହେଇଥିଲା ସେଇଟା ବି ଗୋଟେ ହେଇଥିଲା। ସେଇଟା ବି ଆପ୍ ଆପଣ ଜାଣିଚନ୍ତି ଭଲସେ ଆପଣ ମନ ନଥିବ ଯଦି ମୁଁ କହିଦେବି ଜାଣିଲେ ନା?
ଆଜ୍ଞା ଆଜ୍ଞା।
ହୁଁ!
ଆଜିକାଲି ଆଜିକାଲି ଏମ୍ତି ସମାଜରେ ଏମ୍ତି ସବୁ ଚାଲିଚି ବୁଝିଲେ କି? ଆ ଯଦି ଝିଅ ପୁଅ ମାନେ ଲଭ ମ୍ୟାରେଜ କରିବେ।
ହୁଁ!
ଆଉ ଘରେ କହିଦବା କଥା। ତେଣିକି ଘର ଲୋକ ଯାହା ଡିସିସନ୍ ନବା କଥା ନେବେ ବୁଝ ଲେନା। ଆଉ ଏମିତିରେ ବି ଦେଖିବାକୁ ଗଲେ ଆଁ କିଛି ଲୋକ ଭଲ ଅଛନ୍ତି କିଛି ଲୋକ ଖରାପ ଅଛନ୍ତି। ବୁଝିଲେ କି? ଭଲ ଲୋକ ଖରାପ ହାତକୁ ଗଲେ ମାନେ ଉଁ ବଳି ପଡିଯାଉଛନ୍ତି ଆଉ। ଆଉ
ଭାଗ୍ୟର କଥା ହେଲା କିି କାହା ଭାଗ୍ୟରେ କଣ ଥବ କଁ ହବ ସେଇଟା ତ ଆମେ କହିପାରିବାନି ନା।
ଆଜ୍ଞା ଆଜ୍ଞା! ଆଉ ତାପରେ ଆଉ ଆଉ ତାପରେ ଯଦି ପରସ୍ପରକୁ ଭଲ ପାଉଚନ୍ତି।
ଆଜ୍ଞା!
ତାହେଲେ ଆମ ସମାଜ ବି ତାକୁ ମାନେ ଆପଣେଇବା କଥା ବୁଝିଲେ କି? କାହିଁକିନା ଗୋଟେ ଝିଅ ସିଏ ସି ଆଜ୍ଞା ସିଏ ପରସ୍ପରକୁ ଜାଣିଚନ୍ତି ବୋଲି ତ ବ ଏତ୍ ତେ ବର୍ଷ ହେଲାଣି ଭଲ ପାଉଥିଲେ। ଉମ୍ ହଁ ସିଏ ସାଙ୍ଗ ହେଇଗଲେ ମାନେ କାହିଁକିନା ସିଏ ସେତେବେଳେ ଦି ଜଣଙ୍କୁ ବହୁ ଭଲସେ ଜାଣିଥିବେ। ଆ ଆଜିକାଲି ଯେମିତିଆ ଯୁଗ ହେଲାଣି ଆଉ କିଏ କାହାକୁ କଣ ଜାଣିଚି କି ଆରେଞ୍ଜ ମ୍ୟାରେଜ୍ ଯୋଉ ହଉଚି ଆମର। କି କାହା କଣ ଜାଣିଚି କି ସେ ଝିଅ ପିଲା କେମିତିଆ ପୁଅ ପିଲା କି କେମିତିଆ କୋଉ ପିଲା ମଦ ପିକି ମାରିବ। ମାରିବ ଶୁଣୁନାହାନ୍ତି ପୁଅ ପିଲା ମଦ ପିଇକି ବାହା ହେଇକି ମାରିବ କରିବ। ଝିଅଟା ଫୁଣି ଆସିକି କାହା କତିକି ଆସିବ ଘରକୁ ଆସିବ। ଘର ଲୋକ କଁ କହିବେ ନାଇଁ ସେଟା ତୋ ଫ୍ୟାମିଲି ମ୍ୟାଟର୍ ତୁ କହ ତୁ ତୋର ଜାହା କରୁଚୁ କର। ଆଉ ଆଉ ତାପରେ ଝିଅ ଯଦିଓ ଝିଅ ଯଦି ମାନେ ତାକୁ ପିଲା ଛୁଆ ହେଲା ତଥାପି ବାଡଉଥିଲା ତାକୁ। ସେ ପୁ ପୁଣି ଘରକୁ ଆସିବ। ଅ ଆଉ ଯାହା ବି ହେଲେ ଘରର ଝିଅ ନା ସେ ଆଉ କାହା କତିକି ଯିବ ତୁ ତା ବାପା ମା ତାଙ୍କୁ ବାହାଘର କରୁଚନ୍ତି। ଆଉ ଆଉ ଘରକୁ ଆସିବ ନା ଆସିବନି ଟିକେ କହିବ। କହ ନାହିଁ ଘର ଲୋକ କହ ନାହିଁ ସେଟା ତ ଫ୍ୟାମିଲି ମ୍ୟାଟର ତୁ ତର ଇ କର। ଆ ଆମେ ତ ତତେ ବାହା ଦେବା କଥା ବାହା ଦେଇଦେଲୁ। ଆମ ମୁଣ୍ଡରୁ ତ ଦୋଷ୍ ସେଉଟା ପଳିଲା ଏଇଟା ଭୁଲ କଥା ବୁଝିଲେ କି ଯେଉଁଟା ଆ ଯଉଟା କରିବା କଥା। ସେଇଟା ମାନେ ଆରମ୍ଭରୁ କରିବା କଥା କାହିଁକି ନା ଆ ଏମ୍ତି ବହୁତ୍ ଜ ବହୁତ୍ ଜଣ ଯୁବକ ବହୁତ ଜଣ ଲୋକ ବୁଝିଲେ କି? ଏଁ ଏମ୍ତି ହେଇକି ବହୁତ୍ ମାନେ ଟର୍ଚର୍ ସହୁଚନ୍ତି ବୁଝିଲେ କି?
ନାଇଁ।
ହୁଁ ଜୀବନ ବହୁତ୍ ନଷ ନଷ୍ଟ ହେଇଯାଉଛି। ମରି ମାରି ବି ଯାଉ ଚନ୍ତି ବହୁତ୍ ଲୋକ। ଆଉ ଏସବୁ ମୁଁ ନଜରରେ ଆଜିକାଲି ଲଭ୍ ମ୍ୟାନେଜଟା ବେଟର ବୁଝିଲେ କି?
ଆ ସେମିତି ବି ମାନେ ଶୁଣନ୍ତୁ ଆପଣ ଯୋଉ କହୁଚନ୍ତି ଲଭ ମ୍ୟାରେଜ୍ ବି କରିବାକୁ ଆପଣ ବି ଶୁଣିଥିବେ ଲଭ୍ ମ୍ୟାରେଜ କରିକି ବି, ହୁଁ କୁହନ୍ତୁ।
ଅମ୍ ଆ ଆପଣ କୁହନ୍ତୁ ଠିକ୍ କଥା କହିଲେ। ଲଭ୍ ମ୍ୟାରେଜ୍ ଲଭ୍ ମ୍ୟାରେଜ୍ କରିକି ବି ଝିଅ ଆଉ କାହା ସାଙ୍ଗରେ ପଳଉଚି।
ପଳଉଛନ୍ତି। ତ ଆପଣ ବି ଶୁଣିଥିବେ ଯୋଉ କଥା ମାନେ ଝିଅ ଲଭ୍ ମ୍ୟାରେଜ୍ ବି କରିଚି। କିନ୍ତୁ ଲଭ୍ ମ୍ୟାରେଜ୍ କଲା ପରେ ବି ତାପରେ ଆଉ ଜଣଙ୍କୁ ଭଲ ପାଇକି ତା ଅ ଏଇଟା ତ ଆପଣ ଜାଣିଥିବେ ନା ଯୋଉ ସ୍ୱାମୀ କି ଯୋଉ ମାରିକି ଯୋଉ ଡ୍ରମ ରେ ନୀଳ ଡ୍ରମ ରେ ପୁରେଇ ଦେଇ ଥିଲେ। ହୁଁ ସେଇଟା ସେଇ ସେଇଟା ସେଇଟା କଣ ହେଇଥିଲା କି ସେଇଟା ବି ସେ ଲଭ ମ୍ୟାରେଜ୍ କରିଥିଲେ ନା।
ଆଜ୍ଞା ଆଜ୍ଞା। ସେଇଟା ବି ଆରେଞ୍ଜ ମ୍ୟାରେଜ୍ ନଥିଲା।
ବୁଝିପାରୁଛନ୍ତି ନା ନାଇଁ?
ଆଜ୍ଞା।
ଆଜ୍ଞା। ସେଇଟା ବି ଲଭ୍ ମ୍ୟାରେଜ୍ ଥିଲା। କିନ୍ତୁ ଲଭ୍ ମ୍ୟାରେଜ୍ ଉପରେ କଣ ହେଲା। ଆଜିକାଲି ମାନେ କାହା ମନରେ କଣ ଚାଲିଚି ସେଟା କହିହବନି।
ସେଟା କହିହବନି ଠିକ୍ କଥା କହିଲେ ଆପଣ।
ତାପରେ ବି ଆଉ ଗୋଟେ ଏବେ ବି ଆପଣ ଜାଣିଥିବେ ମାନେ ତା ସ୍ତ୍ରୀ କି କଣ ହେଇଚି କହିଲେ କି ସେ ବାହା ହେଇଛନ୍ତି। ଦି ଜଣ, ମାନେ ସ୍ୱମି କି ଟିକେ ଅଧିକା ବର୍ଷ ହେଇଯାଇଚି। ବୁଝିପାରୁଛନ୍ତି ନା ନାଇଁ?
ଓହୋ।
ବାହା ହେଇଛନ୍ତି ଆପଣ ଖୁସିରେ ଥିଲେ। ହେଲେ ସ୍ତ୍ରୀ କି ସ୍ତ୍ରୀ କି ତାଙ୍କ ସ୍ୱାମୀ ପାଠ ପଢ଼ାଉଥିଲା। ହେଲା କିି। ପାଠ ପଢାଏ ନେଇକି ଯାଏ ଘର୍ କଲେଜ୍ ଯାଏ ନେଇକି ଯାଏ। ଧର ଆପଣ ମ୍ୟାରେଜ୍ କରିଛନ୍ତି ଆପଣଙ୍କର ସ୍ତ୍ରୀ ଙ୍କ ପାଇଁ ନାଇଁ ମୁଁ ପା ପାଠ ପଢେଇକି ଆପଣଙ୍କୁ ଗୋଟେ ଅଫିସର କରେଇବି।
ହୁଁ ହୁଁ। ସେଇଟା ସେଇଟା ସେଇଟା ଠିକ୍ କଥା। ସେଇଟା ସମାଜ ପ୍ରତି ଗୋଟେ ଠିକ୍ କଥା।
ଠିକ୍ କଥା। ଶୁଣୁନାହାନ୍ତି, ସେଇଟା ଆପଣ ସିନା କହୁଛନ୍ତି ଠିକ୍ କଥା, ସେଇଟା ଶୁଣି ମାନେ ଶୁଣିବା ଦରକାର ନା ନଶୁଣିଲେ ଆପଣ ଜାଣିବେ କେମିତି। ଶୁଣନ୍ତୁ ମୁଁ କହୁଚି ଶୁଣନ୍ତୁ ହୁଁ। ଯେତେବେଳେ ପାଠସାଠ ପଢେଇକି ଯେତେବେଳେ ଗୋଟେ ଭଲ ଚାକିରି ଟେ ପାଇଗଲେ, ମାନେ ତାଙ୍କ ସ୍ତ୍ରୀ ଟି ଭଲ ଚାକିରି ଟି ପାଇଗଲେ, ସିଏ କଣ ହେଇଚି କି ତାଙ୍କ ସ୍ୱମି ଟିକି ଛାଡ଼ିଦେଲେ।
ଆଜ୍ଞା।
ବୁଝିପାରୁଚନ୍ତି ନା ନାଇଁ? ସେଇଟା କଣ ଠିକ୍ କଥା। ଜଣେ ତମକୁ ପାଠ ପଢେଇଲା। ଜଣେ ମାନେ ମାନେ ଏତେ କଷ୍ଟ କଲା, ତମେ ନେଇ ତାକୁ ଛାଡିବାଟା ତମେ କଣ ଠିକ୍ କ ତାଙ୍କ ସହିତ ତମେ ରହିବାର ଥିଲା ନା। ଅନୁଚିତ୍ ସେଇଟା ତମେ ତମ ପାଇଁ ଦେଖିଥାନ୍ତ କଣ ହେଇଚି କଣ ନାଇଁ, ମୋ ସ୍ୱମୀ ମତେ ପାଠ ପଢେଇଲେ ମୋ ସ୍ବମୀ ସହିତ ମୁଁ ରହିବି। ଫେରେ ତାଙ୍କର ଏଥିରେ ଦିଟା ପିଲା ବି ଅଛନ୍ତି। ପିଲା ଏଇନା କଣ କରିବେ ବୁଝିପାରୁଛନ୍ତି ନା ନାଇଁ, ପିଲା ଏଇନା କୋଉଠି ବାପା କତିରେ ରହିବେ। ସେ ଝିଅଟି ଯଉ ଛାଡ଼ିଦେଲା କହିଲା ନାଇଁ ମୁଁ ଆଉ ତମ କତିରେ ରହିପାରିବିନି। ତମକୁ ଅଧିକା ବର୍ଷ ହେଇଯାଇଚି। ସେଇଟା ତ ସେ ଆଗରୁ ଭାବିଲାନି। ଆଗରୁ ତାହା ଭାବୁଥିଲା କି? ଆଗରୁ କହିଥିଲେ ନାଇଁ କଣ କି ନାଇଁ ମୁଁ, ହଉ ଠିକ୍ ଅଛି ଆପଣ ଟିକେ ରଖନ୍ତୁ ଆଁ।
ଆଜ୍ଞା ଆଜ୍ଞା।
ଆଜ୍ଞା।